ହଁ।
ଭଏସ୍ ଆସୁଛି ଠିକସେ?
ହୁଁ
କଣ କରୁଚୁ?
ବଇଚି।
ତମ ଆଡେ ବର୍ଷା ହଉଛି କଣ?
ହଁ ଖରା ଟିକେ ଟିକେ ହଉଚି ଆଉ।
ଆଜି ବର୍ଷା ହେଇଥିଲା?
ହଁ ହେଇଥିଲା ସକାଳେ।
ଜୋର ସେ, ନା ଟିକେ ଟିକେ?
ଟିକେ ଟିକେ।
ହୁଁ ଉଁ ହୁଁ କୁଆଡେ ବୁଲାବୁଲି କରି ଯାଇଥିଲୁ? ନା ନାଇଁ?
ନାଇଁ, ଘରେ ହିଁ ଅଛି।
କାଇଁ ଖରା ହଉଚି ବୋଲି?
ହୁଁ, କଳା ପଡିଯିବି ଗଲେ।
ଭଲକଥା ଆଉ ଚାଲ୍ କୋଶ୍ଚିନ୍ ଡିସ୍କସନ୍ କରିବା।
ହଉ ଆଉ।
ବିଦ୍ୟୁତ୍ ବଲ ଜାଣିଚୁ, ବିଦ୍ୟୁତ୍ ବଲ?
ଆଁ
ହୁଁ, ବିଦ୍ୟୁତ ବଲ୍ ଜାଣିଛୁ କି ନାଇଁ?
ହଁ ଯେ ଘରେ ଯେ ଲଗଉଚନ୍ତି?
ହଁ।
ହ ଅ ଜାଣି
ଜାଣିିନ? ମନେ ନାହିଁ ହେରକ୍।
ଓ ହୋ। ତାର ଅଧ୍ୟ ପକହୁଛି ଥମାସ ଏଡିସନ
ଥମାସ୍ ସେଡ଼ିସନ୍
ହୁଁ ଉ, ରେଡିଓ ଶୁଣିଛୁ, ଇଏ ରେଡିଓ ଜାଣିନେଇ କଣ?
ହଁ ହ ଆମ ଘରେ, ଆମ ଘରେ ଅଛି ରେଡୁଅ। ହୁଁ, ଅ
ଅଛି ଏବେ ବି? ଦଉନ, କାମ ଦଉଚି?
ପାଣି ନାଇଁ
ଓହୋ, ଆଗରୁ ହେ ଆମ ଘରେ ବି ଥିଲା, ସେ କାମ କରୁଥିଲା, ମୁଁ ସେଠିର ସ୍ପିକର କାଢିଦେଲି ଭାଙ୍ଗିକରି।
ଓ ଓ ହ
ହୁଁ, ସେଇଟା କିଏ ଉଦ୍ଭାବନ କରିଥିଲା କ ତ?
ଗ୍ରାହାମ୍ ବେଲ କି, କଣ କ?
ନାଇଁ ନାଇଁ ମାର୍କନି। ହୁଁ, ମାର୍କୋନି ସିନା ଉଦ୍ଭାବନ କରିଥିଲା। ରେଡ଼ିଓଟା, ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲୁ ନିଅନ୍ତୁ। ହୁଁ, ଲେଖିଦଉଚି ଏ ଲି, ଆଇଲିଡ଼ ନା ୱାଲଡ?
ହଁ ସେ ୱଲଡ, କଣ ୱେବସାଇଟ୍।
ବୋଡୱାଇଡ଼େବ୍ରେ। ଡବ୍ଲୁ ଡ଼ବ୍ଲୁ ୱଲଡୱାଇଡ ଆପ ପା। ସେଇଟା କିଏ ଧବନ କରିଥିଲା କଥା।
ଜାଣିନା।
ସେ ଟିମ୍ ବର୍ନର୍ସ ଲିଗ ଲାଗି କଥା।
ଓହୋ।
ବାଇକ୍ ଚଲେଇ ଆଉ
ହୁଁ।
କେତେଟା ଗିୟର ଵାଲା।
ସବୁ ଗୀୟର ବାଲା।
ଉଁ ହୁଁ।
ପାଞ୍ଚଟା ଛଅଟା।
ଉଁ ହୁଁ କିଏ ଦହନ କରିଥିଲା ଭାଇକି?
ଜାଣି ନାହିଁ।
ଉଁ ହୁଁ ସେଇଟା ହଉଛି କାର ବେଞ୍ଚ
କାରପିଞ୍ଚ ଆଧୁନିକ ମୋଟର ସାଇକେଲ।
ହୁଁ। ଆହୁରି। ତମ ଆଡେ ଟ୍ରାଫିକ୍ ଅଛି କି ନାହିଁ।
ଅଛତି ଲାଇଟ ନାଇଁ ନା। ନାଇଁ ନା।
ଟ୍ରାଫିକ ଲାଇଟ କିଏ ତମେ ଲଗେଇଥିଲ ଯାଇକି।
କିଏ।
ଉଁ।
କିଏ?
ଗ୍ରିଟ ମର୍ଗନ୍। ଗ୍ୟାରେଟ ବର୍ଗନ।
ଆ ହଁ।
ଯୋଉ ବାଷ୍ପ ଇଞ୍ଜିିନ କିଏ ବାନେଇଥିଲା ଜାଣିଛ ବାଷ୍ପ ଇଞ୍ଜିିନ
ଆ ମନେ ଥିଲା ଯେ ମନେ ନାହିଁ।
ଉଁ ହୁଁ। ତା ପୁଅ ସ୍ପିନର ଜେମ୍ ୱାଟ ବନେଇଥିଲା ଜେମ୍ ୱାଟ।
ଉଁ ହୁଁ।
ହୁଁ।
ବାୟୋଲୋଜିର ଫାଦର କିଏ କହ ତ?
ବାୟୋଲୋଜିର ଫାଦର ଆରିଷ୍ଟ ଟଟଲ ପରା।
ଏଆଇ ଆଇ ଆଇ କରେକ୍ଟ
ହୁଁ ଆରେ ବାୟୋଲୋଜି ନେଇଥିଲିି ପରା ମୁଁ ଜାଣିବି ନାଇଁ ନା କଣ।
ହୁଁ ହଉ ଆଉ।
ଆଉ କଣ କହ ଖବର।
ତମ ଆଡେ ଆମ୍ବ ପାଚଲା ନା।
ଆମ୍ବ ବଗି ନା ସରିଗଲା।
ଓହୋ।
ତମ ଆଡେ।
ଆମର ଆଡ଼େ ବି ସରିଲାନ।
ହୁଁ। କଣ କଣ ଖେଳି ଖେଳୁଛନ୍ତି ଫୁଟବଲ୍ କ୍ରିକେଟ୍?
ହୁଁ କିଛି ନାହିଁ କ୍ୟାଣ୍ଡି କ୍ରସ୍ ଖାଳୁଛି।
ନାଁ ଖେଳୁଥ ଥିବୁ ନାଁ କିଛି ଗୋଟେ ଆଗରୁ ହେଲେ ଖେଳୁଥିବୁ ନାହିଁକି?
ଫୁଟୁବଲ୍।
ଟୁବଲ୍ ଖେଳୁଥିଲୁ କେତେଟାରୁ କେତେଟା ହାଡ଼େ ଯାଉଥିଲୁ?
ନାଇଁ କ୍ରିକେଟ୍ ଆସୁନ।
ଫୁଟବଲ୍ କେତେଟାରୁ କେତେଟା ଖେଳି ଯାଉଥିଲୁ ବୁହୁଛି?
ଟବଲ୍ ସନ୍ଧ୍ୟାଆଡ଼େ ଯାଉଥିଲୁ ଚାରିଟା ପାଞ୍ଚଟ ଟାରେ ଛଅଟା ସାତଟା ଯାଏଁ।
ଉଁ ହୁଁ। ତମ ହଷ୍ଟେଲ୍ ର ଖାଇବା ଭଲ ଥିଲା?
ଏକ ନମ୍ବର ଖାଇବା ହାତ ଚାଟି ଚାଟି ଖାଇବ।
କେମିତି କଣ କଣ ମେନ୍ୟୁ ଥିଲା କି?
ମେନ୍ୟୁ ଭାତ ଢାଲି। ଭାତ ଡାଲି ଏବେ କଣ ହଉଥିଲା ଆଉ ବାର ଦେଖିକି।
ସୋମବାର ଦିନ କଣ ହଉଥିଲା
ଆଁ?
ସୋମବାର ଦିନ କଣ ହେଉଥିଲା ଆଳୁଭଜା?
ସୋମବାର ଦିନ ଆଳୁ ଭଜା ସୋମବାର ଦିନ। ଆଳୁ ଭଜା ଆଳୁ ଭଜା।
ଆଉ ମଙ୍ଗଳବାର ଦିନ?
ମଙ୍ଗଳବାର ଦିନ ଅଣ୍ଡା ଅଣ୍ଡା ପନୀର୍।
ଓହୋ ତୁ କଣ ପନିର୍ ବାଲା କି ଅଣ୍ଡା ବାଲା?
ମର ଦୁଇଟା ସ
ଓହୋ ଆଉ ବୁଧବାର ଦିନ କଣ ହଉଥିଲା?
ଚିକେନ୍ ମାଛ।
ଉଁ ହୁଁ ଦିଇଟା ଯାକ କରୁ ନ୍ତି। ଚିକେନ୍ ମାଛ ଗୋଟେ ଦିନ ହେଇଯାଇଥିଲା ନା ଓହୋ
ବେକାରରେ ଖାଅ ପିଅ ଶୁଅ।
କଲେଜ୍ ତ ଯାଉଥିଲୁ କଲେଜ ଆଗ ହୁ। ତିନିଟା ଯାକ ଭରଷା ରେ କେତେଟା କେତେଥର ମିନିମମ୍ କଲେଜ୍ ଯାଇଥିବୁ?
ମାସେ।
ମାତ୍ର ମାସେ କଲେଜ ହେଇଗଲୁ।
ଆଉ କ ଏଠି ତ ବେଶୀ ଆ
ହାତୀ କଲେଜ ଯାଇକିରି ପୁଣି କହିଦଉଛି ଯେ କଲେଜ ରେ ପାଠ ପଢ଼ଉନଥିଲେ ବୋଲି।
ହୁଁ ଆରେ ସିଏ ଦିଦି ପ ପଚାରିଲା ଆର୍ଟସ ଡିପାର୍ଟମେଣ୍ଟ ଆଡ଼େ ଥୋଡ଼ି ନାଁ ସେ ସାଇନ୍ସ ଡିପାର୍ଟମେଣ୍ଟ ଆଡ଼େ କହିଲା।
କୁହ ଦିଦି ଏଡ଼ା ମୁଁ ପଚାରିଥିଲି ଦିଦି କଥା କଳେଇଲେ। ତତେ ତ ମୁଁ ତ ମୁଁ ପଚାରିଲା କଥା କହୁଛିି ଦିଦି କଥା ଏଇଠି କୁଆଡେ ଆଇଲା କ ଏବେ।
ଓ ଓଉ।
ଉଁ। ଏଇପାଳି ବୁଲଯିବ କି ନାଇଁ?
କୁଆଡେ ଯିବା ଟିକେ ଦୋକାନ ଟିକେ ଯିବା ମୁଁ ଟିକେ କରି ଆଉ।
ଓହୋ ବିସ୍କୁଟ ପକିଟ ଟିକେ ଖାଇକି ଯାଇଥିଲେ ହରି ଲଞ୍ଚରେ
ଉଁ ହୁଁ। ଓପ୍ ଭାତ ଭାତ୍ ତ ଆଣ୍ଡ ଆଳୁ ଜହ୍ନୀ ତରକାରୀ ଦହି ବାଇଗଣ।
ପା କିଏ ବନେଇଥିଲା ଏତି ଆଇଟମ୍?
ସଣ୍ଟା।
ଉଁ ହୁଁ। କଣ କରଦି ସେ ମାନେ ସବୁ ଏବେ?
ମୋବାଇଲ ଦେଖୁଥିବେ ସୋଇକି
ଉଁ ହୁଁ ଭାରତର ଜାତୀୟ ପଶୁ କଣ ହବ ଦେଖ?
ବାଗ।
ଦେଖିଚୁ?
ହାଆଁ।
ଦେଖିଛି ବି ନେଇ କୋଠି ନନ୍ଦନ କାନନ ନା ଘର ବାରିଆଡେ?
ଆମର ଗାଁ ଜଙ୍ଗଲ ରେ।
ଉଁ ହୁଁ ସେମିତି ମୟୂର ଦେଖିଚୁ? ଓହୋ ମୟୂର ଦେଖିଚୁ କି ନାଇଁ?
ହଁ ହଁ କୋଠେ ତ ଗୋଟେ ଦେ ଖିଥିବି ମନେ ନାହିଁ ମନେ ନାହିଁ କୋଟେ ତ ଗୋଟେ
ଉଁ। କହ ତ ସୂର୍ଯ୍ୟ ମଣ୍ଡଳରେ ସବୁଠାରୁ ବଡ ଗ୍ରହ କୋଟା?
ବଡ଼ ଗ୍ରହ?
ହୁଁ।
ଜାଣିନି।
ବୃହସ୍ପତିି ପରା ବୃହସ୍ପତି। ହୁଁ ପୃଥିବୀର ସବୁଠାରୁ ବଡ ମହାସାଗର କଣ କଥଇବା?
ପ୍ରଶାନ୍ତ ମହାସାଗର।
ଉଁ ଉତ୍କଳ ଦିବସ କେବେ ପାଳନ କରିଛନ୍ତି କତ?
ଏପ୍ରେଲ ଏକ।
ଉଁ ସୂର୍ଯ୍ୟ ମନ୍ଦିର କୋଠି ଅଛି କତ?
ସୂର୍ଯ୍ୟ ମନ୍ଦିର କୋଣାର୍କରେ।
କୋଠେ ଅଛି କୋଣାର୍କ ଟା?
ପୁରୀ ଜିଲ୍ଲାରେ।
ଜଗନ୍ନାଥ ମନ୍ଦିର ଯାଇଚ ସେଠାର?
ହୁଁ।
କେବେ ଯାଇଥିଲ?
ଗଲା ବର୍ଷ।
ଓ ହଉ ହଉ ଟାଇମ ହେଇଗଲା।